ହ୍ୟାଲୋ।
ହାଏ ସାଙ୍ଗ କଣ କରୁଛ?
ଆ ହାଏ ବହୁତ କିଛି ନାଇ ଏଇ ବସିଛି।
ହଁ ଆଛା।
ହୁଁ ସକାଳୁ ଟିକେ ଶୀଘ୍ର ଉଠିଥିଲି ଚା ପିଇ ସାରି କିଛି ସମୟ ପଢା ପଢି କଲି। ଆଉ ତୁମର ତୁମେ କଣ କରୁଛ।
ମୁଁ ବସିଛି ଆଉ, ଆଉ ଆଜି ଦିନ ତମର କେମିତି କଟିଲା?
ଆ ସେଇ ତ କହିଲି ବହୁତ ଭଲସେ କଟିଲା ସକାଳୁ ଟିକେ ଶୀଘ୍ର ଉଠିଲି। ଚା ପିଇ ସାରିକି କିଛି ସମୟ ପଢାପଢି କଲି ଆଉ ତୁମର କେମିତି କଟିଲା?
ମୋର ମଧ୍ୟ ଭଲ କଟିଲା ସକାଳେ ଘର କାମରେ ମାଙ୍କୁ ସାହାଯ୍ୟ କଲି ତାପରେ ଜଳଖିଆ ଖାଇ ଟିକେ ଗି ଟିଉସନ୍ ଦେଲି ଆଉ।
ବାଃ କେଉଁ ଗୀତ ଶୁଣିଲ?
କିଛି ଓଡିଆ ମେଲୋଡି ଗୀତ ଶୁଣିକି ମନ ବହୁତ ଶାନ୍ତି ଲାଗେ। ତୁମଗର ପସନ୍ଦ କଣ?
ମୁଁ ମଧ୍ୟ ଶାନ୍ତ ଗୀତ ଶୁଣିବାକୁ ପସନ୍ଦ କରେ ପଢା ସମୟେ ହାଲୁକା ସଙ୍ଗୀତ ଆ ଚାଲିଲେ ଏ ମତେ ମଧ୍ୟ ବହୁତ ଭଲ ଲାଗେ।
ହଁ ସେଇଟା ତ ଠିକ୍ କଥା, ଆଉ ଆଜି ପାଗ କେମିତି ଥିଲା ସେଠାରେ?
ଆଜିପାଗ ସକାଳେ ଟିକେ ଥଣ୍ଡା ପବନ ଥିଲା ସନ୍ଧ୍ୟାରେ ଆକାଶ ବହୁତ ସୁନ୍ଦର ଲାଗୁଥିଲା। ଆଉ ତୁମେ ସୂର୍ଯ୍ୟାସ୍ତ ଦେଖିବାକୁ ପସନ୍ଦ କର?
ହଁ ହଁ ମତେ ବହୁତ ବଢିଆ ଲାଗେ ଆକାଶର ରଙ୍ଗ ବଦଳିବା ଦେଖିଲେ ମନ ପୁରା ଖୁସି ହେଇଯାଏ।
ଠିକ୍ କହିଲ ଛୋଟ ଛୋଟ କଥାରେ ମଧ୍ୟ ଖୁସି ମିଳିଯାଏ।
ହଁ ପରା ଆଉ ଆଜି କିଛି ନୂଆ ଶିଖିଲ କି?
ହଁ ଟିକେ ନୂଆ ଜିନିଷ ପଢିଲି ଆଉ କିଛି ସମୟ ଅଭ୍ୟାସ କଲି ପ୍ରତିଦିନ ଅଳ୍ପ ଅଳ୍ପ ଶି ଖିଲେ ବହୁତ ଭଲ ଲାଗେ।
ହଁ ସେଇଟା ତ ଭଲ ଅଭ୍ୟାସ। ମୁଁ ମଧ୍ୟ ପ୍ରତିଦିନ କିଛି ନୂଆ ଶିଖିବାକୁ ବି ବେଳେ ବେଳେ ଚେଷ୍ଟା କରେ।
ଆଉ ତୁମର ଖାଲି ସମୟ କେମିତି କ
ଖାଲି ସମୟରେ ବାସ୍ ବହି ଟିକେ ପଢିଦିଏ। ଗଛରେ ପାଣି ଦେଇଦିଏ ଆମ ବାଲକୁନି ରେ ବହୁତ ସାରା ଗଛ ଲଗେଇଛି। କେବେ କେବେ ପରିବାର ସହ ବସି କଥା ବି ହୁଏ।
ବହୁତ ଭଲ ମୁଁ ମଧ୍ୟ ସନ୍ଧ୍ୟାବେଳେ ଟିକେ ହସିବାକୁ ପସନ୍ଦ କରେ ମତଲବ ଆ ସନ୍ଧ୍ୟାରେ ଟିକେ ବୁଲା ବୁଲାବୁଲି କରିବା ପାଇଁ ସେଥିରୁ ଶରୀର ଆଉ ମନକୁ ବହୁତ ଭଲ ଲାଗେ।
ହଁ ସେଇଟା ତ ବଢିଆ ଲାଗେ ଠିକ୍ କଥା ଆଉ ଆଜି ଘରେ କଣ ରୋଷେଇ ହେଇଛି?
ଆଜି ଘରେ ଡାଲି ଭାତ ଏବଂ ଦହି ସାଧାରଣ ଖାଦ୍ୟ ହେଲେ ମଧ୍ୟ ବହୁତ ସ୍ଵାଦିଷ୍ଟ ଥିଲା। ମତେ ବି ଭା ଡାଲି, ଭାତ ଏଇ ସବୁ ହୁଁ ଭଲ ଲାଗେ।
ହଁ ସତେରେ ଘର ଖାଦ୍ୟ ବି ସେ ବହୁତ ଭଲ ଲାଗେ ସ୍ଵାଦିଷ୍ଟ ବି ବହୁତ ଥାଏ ନା!
ହୁଁ ହଁ ଆଉ ଆଜି ମୁଁ ଟିକେ ଘର ସଫା କରିଲି, ସଫା ପରିବେଶରେ ରହିଲେ ମଧ୍ୟ ମନକୁ ବହୁତ ଭଲ ଲାଗେ।
ଠିକ୍ କଥା, ତୁମେ କାଲି ପାଇଁ କଣ ଭାବିଛ?
ଆ କାଲି ପାଇଁ ସେମିତି ତ ଏବେ ପର୍ଯ୍ୟନ୍ତ କିଛି ଭାବିନି କିନ୍ତୁ ଏଇଆ ଭାବିଚି ଯେ ସ କାଳେ ଶୀଘ୍ର ଉଠିବି, ଟିକେ ବ୍ୟାୟାମ କରିବି ତାପରେ ନିଜ କାମ ସାରିବି ଦିନ ଟା ଭଲ ଭାବରେ କଟିବ ବୋଲି ଆଶା।
ଆଚ୍ଛା, ବହୁତ ଭଲ ଯୋଜନା ମୁଁ ମଧ୍ୟ ସେଇପରି ଚେଷ୍ଟା କରିବି।
ଠିକ୍ ଅଛି ଆଜ୍ ଆଜି ବହୁତ କଥା ହେଲା ଏ ଏମିତି ସାଧାରଣ କଥାବାର୍ ର୍ତ୍ତା କଲେ ଦିନରେ କ୍ଳାନ୍ତି ମଧ୍ୟ କମିଯାଏ।
ହଁ ସତେରେ ସମୟ କେମିତି କଟିଗଲା ଜଣା ପଡିଲାନି।
ହଁଅ ଆଉ ତମେ ଏବେ କୋଉଠି ଅଛ?
ମୁଁ ଏବେ ଘରେ ଅଛି ଆଉ, ତମେ?
ମୁଁ ବି ଏବେ ଘରେ ଅଛି। ଆଉ ଆଜି କଣ ଖାଇଥିଲ?
ଆଜି ସନ୍ଧ୍ୟାରେ ବାପା ମାର୍କେଟରୁ ଆଣିଥିଲେ ବରା ତରକାରୀ ସେଇଟା ଖାଇଥିଲି ଆଉ। ତମେ?
ମୁଁ ସନ୍ଧ୍ୟାରେ ଏ କିଛି ଖାଇ ବୁ ଥିଲି ମୁଢ଼ି ମିକ୍ସଚର ଖାଇବି ବୋଲି କିନ୍ତୁ ଆଉ ତାପରେ ଖାଇଲିନି। ଏଖାଥରେ ରା
ଆରେ ମୁଢ଼ି ମିସ୍ ଆଚ୍ଛା ମୁଢ଼ି ମିକ୍ସଚର ଉମ୍ ଯେତବେଳେ ଟିକେ ଟିକେ ବର୍ଷା ହଉଥାଏ ଇଭିନିଂ ଟାଇମରେ ମୁଢ଼ି ମିକ୍ସଚର ଖାଇବାକୁ ବଢିଆ ଲାଗେ ନା?
ହଁ ବହୁତ ଭଲ ଲାଗେ କିନ୍ତୁ ଆଜି ତ ବର୍ଷା ପାଗ ନାହିଁ ଆଜି ବହୁତ ଗର ତ ମୁଁ ଯିବି ଆଗରୁ ଯାହେଲେ ବି ଉପର ଓଳି ଯାହାହେଲେ ବି ବର୍ଷା ଟିକେ ଆସୁଥିଲା ଥଣ୍ଡା ପବନ ଦଉଥିଲା। କିନ୍ତୁ ଏବେ ସେ ସବୁ ଦି ଦିନ ହେଲା ନାହିଁ।
ହଁ ନାହିଁ।
ଆଗକୁ ବି ଆଗ୍ ହୁଁ-ହୁଁ। ହଁଅ ଆଗକୁ ବି ରଜ ଆସୁଛି। ରଜ ପାଗ ଟିକେ ଦେଲେ ବି ଆଉ ଟିକେ ଭଲ ଲାଗନ୍ତା।
ହଁ। ଆଚ୍ଛା ତମକୁ ଚାହା ପିଇବାକୁ ଭଲ ଲାଗେ?
ହଁ ଭଲ ଲାଗେ କିନ୍ତୁ ମୁଁ ଏମିତି ପ୍ରତିଦିନ ପିଏ ନାହିଁ କେତେବେଳେ କେମିତି ଇଚ୍ଛା ହେଲେ ଚାହା ପିଇବା। ପାଇଁ ସନ୍ଧ୍ୟା ବେଳେ ମୁଁ କେତେବେଳେ କେମିତି ପିଇଦିଏ। ଚାହା ସହିତ ବିସ୍କୁଟ ନହେଲେ ଯେମିତି ପ୍ରତିଦିନ ଅଭ୍ୟାସ ନାହିଁ, ତମେ କଣ ପ୍ରତିଦିନ ପିଅ?
କିନ୍ତୁ ସେଇଟା ଭଲ ପ୍ରତିଦିନ ଅଭ୍ୟାସ ନଥିବାଟା ଭଲ ଏମିତି ନର୍ମାଲ ଦିନେ ଦିନେ ପିଇବା ଭଲ ମୁଁ ଟିକ୍ କେ, ସବୁବେଳେ ସଖାଳେ ମୋର ପ୍ରତିଦିନ ଅଭ୍ୟାସ ଅଛି ସନ୍ଧ୍ୟାରେ ପିଏନି ସେମିତି ସକ୍ ଖାଲି ଟିକେ ଅଭ୍ୟାସ ଅଛି ସବୁଦିନ।
ନାଇଁ ନାଇଁ, ସବୁଦିନ ମୁଡ୍ ଖରାପ ହେଇଥିଲେ ଚାଆଟା ବହୁତ ଭଲ କାମଦିଏ।
ହଁ ଚାଆ, ଆଉ ବର୍ଷା ପାଗରେ ବି ଆହୁରି ଅଧିକ୍। ତ ଭଲ ମଜା ଲାଗେ ଆଉ ଚାହା ସହିତ ଟିକେ ଗରମ ପକ୍ କୁଡି ହେଇଗଲେ ବର୍ଷା ପାଗକୁ ପୁରା ମସ୍ତ ଲାଗେ।
ହଁ ସେଟା ତ ବହୁତ ଭଲ ଲାଗେ। ଆଉ ଏବେ ତମେ କଣ ପଢାପଢି କରୁଚ?
ଏବେ ତ ମୋର ଗ୍ରାଜୁଏସନ୍ ସରିଲା ପରେ ମୁଁ ଅଛି ଘରେ ସେମିତି କିଛି ପଢିନି କିଛି କରିନି ସେ ମାନେ ଘରେ ଏମିତି ବସିକି ଟିକେ ଏପଟ ସେପଟ ବହି ଫହି ଛୋଟ ପିଲାଙ୍କୁ ପାଠ ଫାଠ କହିଦିଏ ଟିକେ ଏତିକି ଆଉ ଆଉ ତମେ?
ମୋର ବି ଏବେ ଗ୍ରାଜୁଏସନ୍ ସରିଛି ମୁଁ ବି ଘରେ ଅଛି।
ଆଚ୍ଛା ଏବେ?
ଦେଖୁଚି ଏବେ ମୁଁ ଜା ଗା
ଆଚ୍ଛା ଆଉ କଣ ପ୍ଲାନିଂ ଅଛି ତମର ମାନେ କଣ ପଢିବ?
ତ ପଢିବାରେ ମୁଁ ଭାବୁଚି କି ନିହାତି ଆଗକୁ ତ ପଢିବି ପଢା ତ ଆଉ ବନ୍ଦ ହବନି। ଆ ମୁଁ ଯେହେତୁ ବି ସିଏ କରୁଥିଲି ମୁଁ ଭାବୁଚି ଆଗକୁ ଏମ ସିଏ କରିବି ନହେଲେ ଏମ୍ ବି ଏ କରିବୁ
ଆଚ୍ଛା ଆଚ୍ଛା ଭଲ।
ହୁଁ।
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି ଆଉ ତମ ଘରେ କିଏ କିଏ ଅଛନ୍ତି?
ଆମ ଘରେ ବାପା ଅଛନ୍ତି ମା ଅଛନ୍ତି ମୋର ଗୋଟେ ଛୋଟ ଭାଇ ଅଛି ଆଉ ମୁଁ ଅଛି ଆଉ।
ଆଉ ଆପଣଙ୍କ ଘରେ?
ଆମ ଘରେ ଆମର ଆକ୍ଚୁଆଲି ଆ ଜଏଣ୍ଟ ଫାମିଲି ମାନେ ସମସ୍ତେ ମିଳିମଶିକି ରହୁଛନ୍ତି ମାନେ ମୋ ବାପା ଅ ଆଉ ବଡାପା ମିଶିକି ଚାରି ଭାଇ ହେବେ ସମସ୍ତେ ଏକାଠି ଅଛନ୍ତି। ଆଉ ଆମର ବହୁତ ବଡ
କିନ୍ତୁ ବହୁତ ବଢିଆ ଲାଗେ ମାନେ ସମସ୍ତଙ୍କ ସାଙ୍ଗରେ ମିଶିବା କ କଥା ହବା ବୁଲିଵା ଟାଇମ ପାସ୍ କେମିତି ହେଇଯାଏ ବି ଜଣା ପଡେନି।
ହେଇନି ତାପରେ ଏବେ ଏବେ ବଡ ବାପାଙ୍କ ଭାଇ ମାନଙ୍କର ମ୍ୟାରେଜେ। ମାନେ ବାହାଘର ପରେ। ଅ ତାଙ୍କ ଛୁଆ ହେଇଗଲେ ଏବେ ଯୋଉମାନେ ମାନେ ମୁଁ ମୋ ପାଇଁ ଯୋଉମାନେ ପୁତୁରା ଝିଆରି ହେବେ। ଆ ଓଡିଆରେ।
ହଁ।
ଆଉ ସେମାନ ହେତଳେ ସ୍ପେଣ୍ଡ ହେଇଯାଉଚି କିଛି ଜଣା ହିଁ ପଡୁନି।
ସତରେ କେନ୍ତୁ ଛୋଟ ପିଲାଙ୍କ ସାଙ୍ଗରେ ମାନେ କଥାବାର୍ତ୍ତା ହେଲେ ମାନେ କେମିତି କଣ ଟାଇମ ପଳଏ କିଛି ଜଣା ପଡନି। ତାପରେ ସେମାନେ ପୁରା ଭଲସେ କଥା ମାନେ ପୁରା ଧୀରେ ଧୀରେ କୁହନ୍ତି ନା ତାଙ୍କ କଥା ଶୁଣିବାକୁ ବି ବେଶୀ ଭଲ ଲାଗେ।
ହଁ ଉଁ ଆଉ ରଜର ପ୍ଲାନିଂ କଣ?
ରଜରେ ଆମର ଫାମିଲି ଫିଷ୍ଟ ଅଛି ସେଥିରେ ଟିକେ ଭଲ ମଜା ମଜି ମସ୍ତ୍ ତେ ଟିକେ ହେଇଯିବ ଆଉ ସେମିତି ଆଉ କିଛି ନାହିଁ। ହଁ ହଁ ଆମର ଏଇଠି ଆମର ଏଇଠି ଗୋଟେ ସୁନ୍ଦର ଛୋଟ ପାର୍କ ଅଛି ସେଇଠି ଭୋଜି ଭାତ ଉପରେ ହବ ଆଉ ରଇ ରଜ ମହୋତ୍ସୋବ ବି ସେଠି ହୁଏ ରାତିରେ ହୁଏ କିନ୍ତୁ ଆମେ ଭୋଜି ଟା ଦିନରେ କରିବୁ ମହୋତ୍ସବ ରାତିରେ ବୁଲିବୁ ଆଉ ହଁ ହଁ।
ଲା ଲାଖ।
ତାପରେ ଫ୍ୟାମିଲି ରେ ମିଶିବାରେ ଏମିତି ହିଁ ଗୋଟେ ଗୋଟେ ପର୍ବପର୍ବାଣି ବୋହୁତ୍ ବହୁତ୍ ଭଲ କରେ ସମସ୍ତେ। ଆସନ୍ତି ନା ମାନେ ଘରକୁ କୁଣିଆ ବନ୍ଧୁବାଧବ ପା ମିଶିଗଲା ପରେ ପୁରା ବଢିଆ ଲାଗେ।
ହଁ ଆମ ଓଡିଶାରେ ତ ସେଇ ପରମ୍ପରା ଟା ହିଁ ସବୁଠୁ ନିଆରା ମାନେ ସବୁ ଜାଗାରେ ଏଇଟା ଦେଖି ବାକୁ ମିଳେନି।
ହଁ ପରା।
ହୁଁ।
ଆଉ ତମର କଣ ପ୍ଲାନିଂ ଅଛି?
ମୋର ସେମିତି କିଛି ପ୍ଲାନିଂ ନାହିଁ। ମାନେ ଆମର ଯେହେତୁ ବଡ ପରିବାର। ସମସ୍ତେ ମାନେ ଯୋଉମାନେ ବାହାରେ ବି କାମ କରୁଚନ୍ତି ଭାଇ ମାନ ବାହାରେ ଯୋଉମାନେ ଅଛନ୍ତି। ସମସ୍ତେ ରଜରେ ଯାହେଲେ ଛୁଟି ଥାଏ ନା ନହେଲେ ଛୁଟି ନେଇକି ବି ଆସନ୍ତି ସମସ୍ତେ ଏକାଠି ହୁଅନ୍ତୁ ସେମିତି ଘରେ ହିଁ ଗୋଟେ ଭୋଜି ଭଳିଆ ହୁଏ କିନ୍ତୁ ସେଟା ବହୁତ ଭଲ ଲାଗେ। ସମସ୍ତେ ସମସ୍ତେ ଏକାଠି ହୁଅନ୍ତି ଭଲ ଲାଗେ ଆଉ ଖେଳାଏ ଲୁଡୁ ଖେଳିବା ତାସ ଖେଳିବା ଆଉ ଖାଇବା ଏସବୁ ତ ଥାଏ ରଜରେ। ଆଉ ଆଉ ରଜରେ ତ ଆମ ଘରେ ଅଥେଣ୍ଟିକ ପୋଡର ପିଠା ବି ହୁଏ।
ହଁ ପୋଡ ପିଠା ତ ମାନେ ଫେମସ ରଜ ପାଇଁ ପିଠା ହିଁ ଫେମସ। ପୋଡାପିଠା ଆମର ବି ହୁଏ।
ବହୁତ ଭଲ ଲାଗେ।
କିନ୍ତୁ ଭଲ ଲାଗେ ଯେତେବେଳେ ଘରେ ସମସ୍ତେ ଆସନ୍ତି।
ହଁ ଘରେ ଯେତେବେଳେ ସମସ୍ତେ ଆସନ୍ତି ଏକାଠି ହୁଅନ୍ତି ସତରେ ଭଲ ଲାଗେ।
ହୁଁ ଆଉ ଆଉ ତମ ଦେହ କେମିତି ଅ କେମତି ଅଛି? ହ୍ୟାଲୋ। ହ୍ୟାଲୋ।